ହ୍ୟାଲୋ ନମସ୍କାର ହଁ ଗୁଡ଼୍ ମଣିିଂ। ଆଉ ସକାଳୁ କଣ କଣ କରୁଛନ୍ତି ଏବେ?
ନାଇଁ କିଛି ନାହିଁ ମୁଁ ଆଜି ଯୁ ଜଲଦି ଉଠି ଯାଇଛି ତ ଟିକେ ଘର ଦ୍ଵାର ପୋଛା ପୋଛି ହେଲା। ହଁ କରିକି ବସିଛି ଟିକେ ଆଉ ଗରମ ତ ଭାରି ହଉଛି।
ହଁ ଗରମ ଏଇ ଆମର ଏଠି ପର ଦିନ ହେଇଥିଲା।
କେଜାଣି ବର୍ଷା ଏଥର ବହୁତ କମ୍ ହଉଛି। ଏଇ ଯୋଉ ଗଛ ପତ୍ର ସବୁ କାଟୁନାହାନ୍ତି ସେଥିପାଇଁ।
ହଁ ଗୋଟେ କଣ କ ମାନେ କଣ ଏଲିନ ପ୍ରଭାବ ବି ଗୋଟେ କଣ ପଡୁଛି?
ଆଜ୍ଞା ହଁ।
ହଁ ସେଥିପାଇଁ ପର ଦିନ ହିଁ ଥିଲା ବହୁତ ଜୋର ଗରମ ଖରା ସରି ବର୍ଷା ହେଇଥିଲା ଜୋର। କିନ୍ତୁ ତାପରେ ଏ ପରେ ପ୍ରବଳ ଖରା କାଲି
ତଳେ ହେଇଥିଲା ତ?
ହଁ ବହୁତୁ ପବନ ସହିତ ବର୍ଷା ହେଲା କିନ୍ତୁ କାଲି ଗୋଟେ ଗୋଟେ ଦିନ ପୁରା ଖରା ଆଜି ବି ସକାଳୁ ଖରା।
ଏବେ ଏତେ ହଇରାଣ ହବାକୁ ପଡୁଛି ମାନେ କୁଆଡେ ଗୋଟେ ଯାଉଥିବେ। ପୁର ଜାଗାରେ ରହିବାକୁ ବି ଇଚ୍ଛା ହଉନିଁ ଗଛ କାଟି ଦଉଛନ୍ତି ନା ଛାଇ ହିଁ ପଡୁନି। ରହିବ କୁଠି?
ହୁଁ ଗଛ କାଟିବା କଥାରୁ ମନେ ପଡ଼ିଲା ଏଇ ଗରମରୁ ଏଇ ହଁ ଏଇ ବର୍ଷ ଯୋଉ ଖରା ହେଇଛି ନେ କହିଲେ ନା ମାନେ ଆମର ଜୁନ୍ ମାସରେ ବୋଧେ କୋଡିଏ ଏକୋଇଶ ରୁ ଯୁ ଖରାଟା ହେଲା ସେ ଯୁ ସପ୍ତାହେ ଦିଇ ସପ୍ତାହେ
ଆଜ୍ଞା।
ମାନେ ମଣିଷ କୁ ପାଗଳ କରିଦେଲା ଭଳିଆ ଖରାପ ମାନେ ରହି ହେଲାନି ମୁଁ ତ ଘରକୁ ଯାଇଥିଲି ଛୁଟିରେ ଯେ ସେଠି ମାନେ ଏତେ ଇରୀଟେଡେ ଲାଗୁଥାଏ ସେ ଟାଇମୀରେ। ହୁଁ ହୁଁ ନି କହିଲେ ନ ସରେ ପୋ ନା ଆପଣ ଫିଲ୍ କରିଛନ୍ତି ସେ ଟାଇରେ?
ମାନେ ବିଶ୍ଵାସ କରିବେନି ମୁଁ ବାହାରିଥିବି ଗୋଟେ ଜାଗାକୁ ଖାଲି ଗାଡି ଧରିଥିବି ମୋ ଠିଝାଳ ପ ମୁଁ ଆଉ ଯିବିନି। ନାଇଁ ଏତେ ବିରକ୍ତିଆ ଲାଗେ ଭାବି ପାରିବେନି। ମୁଁ ମତେ କୁଆଡେ ଯିବାକୁ ହି ଇଚ୍ଛା ହୁଏନା। ଆଉ କାମ ବଲେ ଯିବାକୁ ତ ପଡିବ ଘରୁ ବାହାରିବ ଭାରି ଏତେ ମତେ ଖରା ଦିନ ମତେ ଭାରି ବେକାର ଲାଗେ ସବୁଠାରୁ ମୋର ଶୀତ ଦିନ ଭଲ।
ଶୀତ ଦିନ ତ ଭଲ ସମସ୍ତଙ୍କୁ ଭଲ ଲାଗେ ମତେ ଏତେ ଭଲ ଲାଗେ ହଁ ମ ସେ ଖରା ମାନେ ଏତେ ମାନେ ମାନେ କ ମାନେ ସେଦି ଏତେ ଖରା ହେଲା ସେ ଟାଇମରେ ଗୋଟେ ଇଏରେ ମାନେ ମୋର ମାଇଣ୍ଡ ରେ ଥିଲା ମାନେ ଆମର ତ ଥିଲା ହିଁ ଗୋଟେ ପ୍ଲାନି ଗୋଟେ ଏସି ଆସିବାକୁ। ଏସିି କିଣିବାକୁ ସଡନ୍ ସେ ଟାଇମ ରେ ଆଉ ଇଏ ଏତେ ଖରା ହେଲେ ଯେ ସେଇ ଟାଇମରେ ସଡନ୍ ଭାବିଲୁ କି ନାଇଁ ଏବେ ହିଁ କିଣିବୁ। ଏବେ କିଣୁ ବୋଲି ଅନଲାଇନ ରେ ତିନ ଚାରି ଦିନ ବି ଆଉ ୱେଟ୍ କରିବାକୁ ପେସେନ୍ସ ନଥିଲା। ମାନେ ରାତିରେ ତ ଶୋଇ ହେଲାଣିି ହଁ ମୁଁ ସେଇଟା କହୁଛି କହୁଛି ସେ କଥା। ଭଲ କଥାଟେ ମାନେ ସେଇ ଟାଇମ ରେ ଶୋଇବାକୁ ବି ମାନେ ଆଉ ଅବ୍ ସ୍ତା ନଥିଲା ଏତେ ଖରା ହଉଥିଲା ଶୋଇ ବି ହଉନଥିଲା ରାତିିରେ ତ ଅଫଲାଇନ କିଣିବାକୁ ଯୋଉ ଗଲୁ ସେଠି ବି ମାନେ କୋଉ ଗୋଟେ ଦୋକାନ ରେ ମାନେ ମାଲ ବି ନାହିଁ। ମାନେ ସେଇ ଦି ତିି ଦିନ ଭିତରେ ମାନେ ସବୁ ମାଲ ସେଲ ତାଙ୍କର। ଆଉ ଯୋଉ ଦୋକାନରୁ ଯିବ ଆଜି ରାତିରେ ଆସିବ କାଲି ସକାଳେ ଆସି ମାଲ୍ ପହଞ୍ଚଯିବ ମାନେ ଏମିତି କହିବେ। ମାନେ ଏତେ ଭିଡ ସେ ଟାଇମ ରେ ସେ ଦୋକ ଦୋକାନ ରେ ଖାଲି ସେ ଏସିି ପାଇଁ ଆଉ ଏସିି ବି ଗୋଟେ ମୁ ମୁଖ୍ୟ କାରଣ କି ସମସ୍ତେ ଏସିି ଲଗେଇଲା ବେଲୁ ଇଏ ଆହୁରି ଟେମ୍ପରେଚର ବଢି ଯାଉଛି ବାହାରେ।
ହଁ ଆଉ ଏସିରେ ବସିବ ମାନେ ଆଉ ପଦା ବାହାରିବାକୁ ଇଚ୍ଛା ହିଁ ହବନି। ଦେହ ହାତ ପୁରା ଜଳିଯିବ।
ଗୋଟେ ଲାଗିବ ଯେମିତି ଗୋଟେ ତମେତି ଭି ଏସି ଭିତରେ ବସିଥିବ ବାହାରକୁ ଆସିବ ଲାଗିବ ଯେମିତି ତମ ଦେହ ତମ ଟେ ଗଟେ ଗରମ ବାମ୍ଫ ମାନେ ତମକୁ ତମ ଉପରୁ ଛାଡୁଛି ହଁ। ଗରମ ଧୁଆଁ ପୁରା ବାଜିଲା ଭଳିଆ ଲାଗିବ ପ ଦେହ ଅଠାଟା ଲାଗିବ। ଭଲ ବି ନୁହଁ ସେଠି ରହିବାଟା ସବୁବେଳେ।
ନର୍ମାଲ ଟେମ୍ପରେଚରରେ ଯୋଉମାନେ ରହିଛନ୍ତି ଚଳିଯିବ ଏସିରେ ରହିକି ବାହାରକୁ ସେ ଆଉ ଖରା ହିଁ ସହି ହବନି ଆଉ
ହୁଁ।
ଆପଣ ଯୋଉଠି ଅଛନ୍ତି ଏସିି କିଣିଲେ ନା ନାଇଁ?
ନା ମୁଁ ଟ ଆପାର୍ଟମେଣ୍ଟରେ ଗୋଟେ ରହୁଛି ତ ଏଇଟି ଫ୍ଲୋରରେ ଅଛି। ଏଇଟା ଇଲେଭେନ୍ ଫ୍ଲୋର ତ ଏଠିକି ଏତେ ଖରା ହଉନି ମାନ ରୁମ ଭିତରୁକୁ କେତେ ଗରମ ହୁଏନି ଏଠି। ବାହାରକୁ ହଁ ଏଠି ରୁମ୍ କିନ୍ତୁ ଯେତିକି ସମୟ ସ୍କୁଲ ଯାଏ ତ ସେଠି କାଲି ତ ଯାଇଥିଲି କାଲି ମର୍ଣିଂ କ୍ଲାସ ବି ଥିଲା। ଅ ସାଢେ ଛଅଟାରୁ ସାଢେ ବାରଟା ଯାଏଁ ସେଠି ମତେ ଆଠ ସେଟା ଖଣ୍ଡ ଆଠଟା ସାଢେ ଆଠଟା ରୁ କାଲି ଏତେ ଯୋର୍ ଖରା ହେଲା ଯେ ମାନ ମୋର ସେଠି ମୁଣ୍ଡ ଫୁଣ୍ଡ କଣ ହେଇଗଲା ମୋର। ଏ ଏତେ ଗରମ ଲାଗୁଥିଲା ସେ ଭିତରେ। ସ୍କୁଲ ଭିତରେ ପିଲା ଟିକେ ବି ପିଲାନେ ବହୁତ ପିଲା ବି ବସିଥାନ୍ତି ନା ଗୋଟେ କ୍ଲାସ୍ ରୁମ ରେ ତ ସିଏ ଗୋଟ ଗ୍ୟା ଆସିଯାଏ ରୁମ୍ ଟା ଆଉ ଯୋଉ ଖରା ବି ହଉଥିଲା ନା ବହୁତ ଗରମ କାଲି ଲିଟୋଲି ମତେ ପୁରା ଦିନ ସାରାଟା ପୁରା ଉଇକି ଲାଗିଛି। ଏଇ ଖରାରୁ।
ଆପଣ ଯୋଉ ସ୍କୁଲରେ ଅଛନ୍ତି ପୁରା ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଛି।
ନାଇଁ ନାଇଁ ପ୍ରାଇମେରିଟା ହଁ। ମତୋଲି ଶନିବାର ପାଇଁ ଗୋଟେ ରୁମରେ କମ୍ ପିଲା ଆସିଥିଲେ ଗୋଟେରେ ବସିଥିଲେ ତ ଗୋଟ ରୁମରେ ଚାଳିଶି ବସି ଥିଲେ। ମିଶେଇକି ତାଙ୍କର ଯୋ ଆକ୍ଟିଭିଟି ସବୁ କରାଇବ ସେଥିପାଇଁ ସେ ଟିକ ବେଶୀ ଗରମ ହେଇଯାଇଥିଲା ସେ ରୁମଟା
ଆମେ ଯେତେବେଳେ ସ୍କୁଲରେ ପଢୁଥିଲୁ ଯେବେ ବର୍ଷା ଆସିବ ସରିଲା ସାର୍ ମାନେ ଯିବେ ଅ ଅଫିସ ରୁମ୍ କୁ ଖଟି କରିବାକୁ ଆମର ପୁରା ଏଞ୍ଜୟ୍। ଆମେ ପୁରଉ ରୁମ୍ ଟା କବାଟ ଫବାଟ ଦେଇକି ଫ୍ୟାନ ଲାଇଟ ସବୁ ଦେଇ ଦେଇକି ସରିଲା ଆମ ରୁମ୍ ଭିତ ନାଚ ଗୀତ ପୁଅ ପିଲା ଝିଅ ପିଲା ଆମର କିଛି ନାହିଁ ଆମର ପୁରା ସାଙ୍ଗ ପୁରା ମାନେ ସାଙ୍ଗ ଭଳିଆ ସାଙ୍ଗ ପୁରା
ଆମ କ୍ଲାସରେ ଥିଲେ କେତେ ଜଣ? ଅ ପଇଁତିରିଶ ନା ଅଠତିରିଶ ଏମିତି କଣ ପିଲା ଥିଲେ? ସମସ୍ତେ ସମସ୍ତଙ୍କ ମ ସ ମାନେ ଏତେ କ୍ଲୋଜ ମାନେ ସମସ୍ତ ସପୋର୍ଟିଭ
ସେଇଟା ଭଲ ନା ସେଇଟା ମାନେ ହଁ
ମୋର ମାନେ ପ୍ର ପ୍ରଥମରୁ ଏପର୍ଯ୍ୟନ୍ତ କଲେଜ ଲାଇଫ ସରିଲାଣି ଏପର୍ଯ୍ୟନ୍ତ ସବୁ ସାଙ୍ଗ ମାନ ମୋ ସହିତ ମାନେ ଅଛନ୍ତି।
ହୁଁ କିଛି ଜଣଙ୍କୁ ମାନେ କହିଲି କିଛିଟା ପିଲାଙ୍କ ଖରାପ ଇଣ୍ଟେନସନ ଯୋଗୁ ମାନେ ଟିକେ ସବୁ ଖରାପ ଲାଗେ ନହେଲେ ତ ସାଙ୍ଗସାଥି ହେଇକି ଚଳିବାକୁ ସମସ୍ତଙ୍କୁ ଭଲ ଲାଗେ।
ମୁଁ ତ ମାନେ ବିରକ୍ତିଆ ହେଇଯାଏ ତାଙ୍କ ସହିତ କଥା ହେବାକୁ ଆମର ଗ୍ରୁପ ଖାଲି ମାନେ ଖୋଲିଛନ୍ତି ଆପଣ ବିଶ୍ୱାସ କରିବେନି ମାନେ ଚାରିଟା ଛଅଟା ଲେଖା ହେଇ ଗ୍ରୁପ୍ ଖୋଲି ଦେଇଛନ୍ତି କୋଉ ଗ୍ରୁପ ରେ କଥା ହବୁ ଏାସ କଥା ନହେଲେ ସେ ମନ ଦୁଃଖ କରିବ ତା ସଙ୍ଗେ କଥା ନହେଲେ ମାନେ ସମସ୍ତେ ମୋ କଥା ମୁଁ କହୁନି ସମସ୍ତେ ବି ସମସ୍ତଙ୍କର ବି କାମ ଅଛି ଆଉ ହଉଛି ସିଏ ବି ଏମିତି ଚାହୁଥିବେ ନା ନାଇଁ
ହଁ ସେଇଟା ତ ନିଜ ଟାଇମ ରୁ କାଢିକି କଥା ହବାଟା ପୁଣି
ହଁଁ ମୁଁ ସେଇଥିପାଇଁ ଲେଟ୍ ନାଇଟ ରେ ସୁଏ ଆମର ସେଇ ରାତି ଟା ଯାହା ମୁଁ କଥା ହୁଏ। ଆଉ କେତେବେଳେ ଚାରିଟା ବେଳ ଟାଇମ ଟା କଥା ହୁଏ ଏମିତି ହୁଏ।
ଆପଣଙ୍କ ବେଷ୍ଟ ଫ୍ରେନଡ୍ କିଏ?
ହଁ ମୁନମୁନ ଦାସ।
ମନମୁନ ଦାସ ଆପଣଙ୍କ ଘର ପାଖାପାଖି ରୁହନ୍ତି?
ହଁ ତାଙ୍କ ଘରଠୁ ଆମ ଘର ଦୁଇ କିଲୋମିଟର ଡିଷ୍ଟାନ୍ସ ହବ।
ଆଚ୍ଛା ତାଙ୍କ ସହିତ କଣ ଆପଣ ମାନେ ଗୋଟେ ଭଲ ମୁମେଣ୍ଟ ଟିକେ ଗୋଟେ ସେୟାର କଲେ
ଭଲ ମୁମେଣ୍ଟ ଆମକୁ ଯେତେବେଳେ ଭଲ ନ ଲାଗେ ଆମେ ଟାଉନ ବୁଲିବାକୁ ଯାଉ ବୁଲିବାକୁ ଯିବୁ ଚାରିଟା ବେଳେ ଆସିବୁ ଆଠଟା ନଅଟା ହେଇଯିବ ବୁଲିକି ଖାଇ ପିଇି ଗୋଟେ ଜାଗାରେ ବସିକି ରେଷ୍ଟୁରାଣ୍ଟ ହଉ କିମ୍ବା ମନ୍ଦିର ଜାଗା ହଉ ଆମେ କଥାବାର୍ତ୍ତା ହେଇକି ଭାରି ଭଲ ଲାଗେ ମାନେ ଆଉ।
ହଁ ସାଙ୍ଗ ସହିତ ଟାଇମ ସ୍ପେଣ୍ଡ କରିବାକୁ ଭଲ ଲାଗୁଥିବ ଘରକୁ ଲେଟ ଆସିଲେ ଘରେ କିଛି କୁହନ୍ତିନି?
ନା ସାଙ୍ଗ ସହିତ ଏ ତାଙ୍କ ଘରେ ପା ଦି କିଲୋ ମିଟର୍ ତାକୁ ଛାଡିକି ମୁଁ ଆସେ ଆଉ କିଛି
ଟାଉନ ଟା କେତେ ବାଟ ଆପଣଙ୍କ ଘର ପାଖରୁ?
ଆମ ଘର ଠାରୁ ଟାଉନ ପନ୍ଦର କିଲୋମିଟର
ତ ଯାଆନ୍ତି କେମିତି ପନ୍ଦର କିଲୋମିଟର? ଓହୋ ଆପଣ ଏବେକା କଥା କହୁଛନ୍ତି? ଆଚ୍ଛା
ଆଉ ସ୍କୁଲ ଟାଇମରେ ତ କେତେ ସ୍ମୃତି ଅଛି ମୋର ମନେ ହିଁ ନାହିଁ ମାନେ କେତେ ମଜା କେତେ ଏତେ ବୁଲା ଆମ୍ବ ଖିଆ ଆଉ ଖଟା ସବୁ ଆଣିଥିବେ ସେ ସବୁ ଖିଆ ଏ କଣ କହିବି
ହୁଁ ହୁଁ ସ୍କୁଲ ଟାଇମ ର ସ୍ଲ ଟାଇମ ମେମୋରି ତ ଆଉ ସେଇଟା ଲାଇ ଆନି ହଁ ଏଇଟା ସବୁ ବେଷ୍ଟ ମେମୋରି ଗୋଟେ।
କଲେଜ ଲାଇଫ୍ ବି ସେମିତିଆ ନୁହଁ ସ୍କୁଲ ଲାଇଫ ଟା ଯେମିତି। ସ୍କୁଲ ଲାଇ ଥରେ ସରିଲା ମାନ ସରିଲା। ମୁଁ ଏବେ ବି ମାନେ ମୋର ଆମେ ବି ଯେତେବେଳେ ଗ୍ରୁପ ରେ କଥା ହଉ ଆମର ଏବେ ବି ଇଚ୍ଛା ହୁଏ ସେ ଲାଇଫ ଟା ଆମର ଫେରି ଆସନ୍ତା ଆମେ ଫେରେ ସ୍କୁଲ ଯାଆନ୍ତୁ କି।
ଲାଇରେ କଣ ଆମର ଆମ ଉପରେ ରେପନସିବିଲିଟି ନଥାଏ। କି ଆମ ପାଖରେ ଗୋଟେ ଚିନ୍ତା ବି ନଥାଏ। ମାନେ କଣ ହବ କଣ ନାାଇଁ ଡର ବି ନଥାଏ। ସେଥିପାଇଁ ସେ ଲାଇଫ ଟା ଭଲ। କଲେଜ ଆସିଲା ବେଳୁ କଣ ଆମ ଅ ଗୋଟେ ରେସପନସିବିଲିଟି ଆସିଯାଇଥିବ। ଗୋଟେ ପାଠ ଗୋଟେ ଚିନ୍ତା ଗୋଟେ ସଏ ଥିବ ଗୋଟେ ରେଜଲ୍ଟ କୁ ନେଇକି। ସ୍ଲ ଟରେ ସେ ଡରଟା ନଥାଏ ଆଉ ସ୍ଲ ବାସ ଗ ଲାଇ କାଟିବାର ଅଛି। ସାଙ୍ଗସାଥି ମଣ୍ଡଳରେ ହଁ ଟାଇରେ ଟିକେ ପଠା ପଢି ନହେଲେ ନାଁ ହୁଁ।
ଖୁସି ଖୁସିରେ ଜୀବନଟା ଯେମିତି ଚାଲେ ସେଇଟା ସେମତି ଚାଲି ଚାଲିକ ଆସ
ହୁଁ। ଆଉ ଏବେ ତ ଯେତେ ବଢି ବଢି ଚାଲିବ ଅହେଣା ଲାଇଫ ସେତେ ଟେନସନ ବଢି ବଢି ଚାଲିବ।
ଟେ ଟେନସନ ଏବେ ଟେନସନ ହିଁ ସବୁ ମାନେ ରୋଗର କାରଣ।
ହଁ ସବୁ ରୋଗର।
ଏଇନା ଛୋଟ ଛୁଆଙ୍କୁ ବି ରୋଗ ହଉଛି ଆଉ ମାନେ ଲୋକଙ୍କ ଉପରେ ଆ ଭରସା କରିବନି ମାନେ କେହି ଆଜି ଆଉ ଗ୍ୟାରେଣ୍ଟି ଦେଇପାରିବେନି ମୁଁ ଏତେ ଦିନ ବଞ୍ଚିବି ବୋଲି।
ହୁଁ ଏଇ ଟେନସନ କୁ ଏବେ ଯୋଉ ଖାଇବା ପିଇବା ସବୁ ହଉଚି।
ହୁଁ ସବୁ ତ ସାର ଆଉ। ପନିପରିବାଠୁ ଆରମ୍ଭ କରି ଗ୍ରୋସରୀ ଆଇଟମ ଯାହାବ ଆମେ ଖାଉଛନ୍ତି ସ ସବୁ ସା ବିଷ ବିଷ କହିଆକୁ ଗଲେ ଆମେ ବିଷ ହିଁ ଖାଉଛୁ।
ସାର ତ ସାର ଉପରେ ହି ଯୋଉ ବି ଯୋଉ ଇଏ ପକଉଛନ୍ତି ମେଡିସିନ? ତା ଦେହରେ ଫୁଣି ଏବେ ଆହୁରି ଆଡ କଲେଣି କି ଟାଉନ୍ ଫାଉନ ରେ କଲର ମିଶେଇ ଦଉଛନ୍ତି ଖାଇଆ ରେ। ଆ ଯଉ ଖାଇଆରେ କହୁଛି ପନିପରିଆ ରେ।
ଆଜ୍ଞା ହଁ।
ଏଇ ପୋଟଳ ଟିକେ ଧଳା ପଡିଗଲା ଯୋଉ ହଲଦଆ ପଡିଗଲା ତା ଦେହେ ଦିଅ କଲର ବାଡେଇ ଦିଅ। କଲର ପାଣିରେ ଗୋଳେଇକି ବିକି ଦିଅ। ତାକୁ ବି ମଣିଷ ଖାଇକି ହଜମ କରିବୁ। ଆଉ ଏସବୁ ହଉ
ମଣିଷ ତ ସେଇଥିପାଇଁ ରୋଗରେ ପଡିଚନ୍ତି। ଏଇ ବିଷାକ୍ତ ଖାଦ୍ୟ ଖାଇ ହିଁ ରୋଗରେ ପଡୁଛନ୍ତି।
ଉଁ ସେତ ସେ ଖାଇବା ପୁଣି ଆଉ ଯୋଉ ଫା ଫାଷ୍ଟ ଫୁଡ ହେଇ ଯୋଉ ଖାଇକି ଯୋଉ ତେଲର ସବୁ ଖାଉଛନ୍ତି ସବୁ।
ଆଜ୍ଞା।
ସେ ତେଲ ଖାଇଲା ଏଳକୁ ମାନେ ପିଲାଙ୍କ ଭିତରେ ବି କମ ଏଜ ରେ ଗ୍ୟାସ ହେଇକିରା ବାହାରୁଛି।
ଆଜ୍ଞା।
ଗ୍ୟାସ ଡିଜିଜି ମାନେ ଡିଜି ଗୋଟେ ଦେ ଦେଖି ମାନେ ଫୋର ଫାଇଭ ପିଲାଙ୍କଟାରୁ ବି ମାନେ ଷ୍ଟାର୍ଟ ହେଇଯାଉଛି ସେଇ ଏଜ ରୁ।
ଆଜ୍ଞା।
ହୁଁ କଣ ଗୋଟେ କହୁଥିଲି?
ମୁ ସାର୍ ରହିଲି ନାମସ୍କାର।
ଆଜ୍ଞା ଠିକ ଅଛି।